ମୋ କଥା ତମକୁ ଭଲରେ ଶୁଭୁଛି?
ଆପଣଙ୍କ କଥା ମତେ ଭଲରେ ଶୁଭୁଛି। ଆପଣ କଣ ପାଇଁ ଫୋନ କରିଛ ମୁଁ ଆପଣଙ୍କୁ ତ ଫୋନ କରିଥିଲି। ମୁଁ ପଚାରୁଥିଲି କି ଆପଣଙ୍କର ଯୋଉ ଘର ପାଖରେ ଯୋଉ ପାର୍କ କିମ୍ବା ବଗିଚାଟିଏ ଅଛି ସେଇଟା କେତେ ବଡଟା କି?
ଆ ସେଇଟା ଓହୋ ଆପଣ ସେଇଠିକୁ ଥରେ ଆସିଥିଲେ ବୋଧ ନା ଜମାରେ ବି ଆସ ଆସି ନାହାନ୍ତି।
ନା ମୁଁ ସେଇଟାକୁ ଜମାରୁ ବି ଯାଇନାହିଁ ମୁଁ ସେଇଟାକୁ ଯାହା ଏଇ ମୋବାଇଲରେ ଅନଲାଇନ ରେ ହିଁ ଯାହା ଦେଖିଥିଲି ଆଉ ମୁଁ ସେଇ ଠିକି କେବେ ବି ଯାଇ ନାହିଁ। ଆପଣ ସେଇଟା କେମିତିଆ କଣ ମାନେ ସେଇଠି କଣ କଣ ସବୁ ଅଛି ଆପଣ ମତେ ଟିକେ କହିବେ?
ହଁ ଆପଣ ତ ଆସିନାହାନ୍ତି ଆ ଆପଣଙ୍କର ଯାହାବ ଆସିଥିଲେ ଆପଣ ଭୁଲି ଯାଇଥିବେ ମନେ ନାହିଁ ଏବେ ମୋ କଥାଟା ଟିକେ ମନ ଧ୍ୟାନ ଦେଇକି ଶୁଣନ୍ତୁ ମୁଁ କହୁଛି, ଆପଣ ଯେତେବେଳେ ଆସିବେ ସେ ପାର୍କ ଟା ମାନେ ବଡ ବାଉଣ୍ଡରୀ ମାନେ ହଉଛି ପୁରା ଅ ବୋଧେ ଦଶ ପନ୍ଦର କି ବେଶୀ ହଉଛି ଜାଗାରେ ହେଇଛି। ଦଶ ପନ୍ଦର ଏକର କି ବେଶୀ ଜାଗାରେ ହେଇଛି। ସେଇଟା ନା ଦେଖନ୍ତୁ ଯଦି ଆପଣ ଛକ ବାଟ ଦେଇକି ଆସିବେ। ତାହେଲେ ସେଠି ଗୋଟେ ବଡ ଗେଟ୍ ଲାଗିଛି ଯୋଉଟା କି ହଉଛି ଆମର ମୁଖ୍ୟ ଦ୍ଵାର। ବୁଝିଲେ କି ନାଇଁ ଆଉ ଯଦି ଆପଣ ଏପଟା କଲୋନୀ ବାଟ ଦେଇକି ଯିବେ ତାହେଲେ ସେପଟେ ଗୋଟେ ସରୁ ମାନେ ଛୋଟ ଗେଟ୍ ଟେ ଲାଗିଛି ହେଲେ ରାତିରେ ଦୁଇଟି ଯାକ ଗେଟ୍ ରେ ତାଲା ଲଗାଯାଏ ସେ କାହିଁକି ନାଁ କିଏ କାଳେ ଆସିବ ଅବଶ୍ୟ କିଛି ଦାମିକିଆ ଜିନିଷ ନାହିଁ। ହେଲେ ଥ ତ ତଥାପି ମଧ୍ୟ ତ ଏମିତି ମାନେ କିଏ ଆସିକି ଫୁଲ ଗଛ ଯୋଉଁ ଲଗେଇଛନ୍ତି କିଏ ଆସିକି ନେଇଯାଉଛନ୍ତି। ଛନ୍ତି। ମଟର ଫଟର ଲାଗିଛି ପାଣି ଦବା ପାଇଁ ଆହୁରି ଏମିତି ଭଲମନ୍ଦ କିଛି ଜିନିଷ ଅଛି ଯୋଉଁଟା କି ଲୋକମାନେ ନେଇଯାଉ ନେଇଯିବା ଭୟରେ ସେମାନେ ପାର୍କ ଅଥରଟି ଯିଏ ଅଛି ସିଏ ହଉଛି ସେଥିରେ ତାଲା ଲଗେଇ ଦଉଛି ବୁଝିଗଲେ ତ। କହୁନ
ହଁ ହଁ ବୁଝିଗଲି। କିନ୍ତୁ ମୁଁ ତ ସେଇଠି ଶୁଣିବାକୁ ପାଇଥିଲି କି ଯିଏ ସେଇଠିଁ ଓ ମାନେ ସେଇ ଯୋଉ ଛୋଟ ଗେଟ ରେ କେବେ ତାଲା ଲାଗେ ନାହିଁ। ଆଉଁ ସେଇ ଛୋଟ ଗେଟ୍ ରେସବୁ ଲୋକ ରାତିରେ ଫୁଲ ତୋଳିବାକୁ ଯାଆନ୍ତି କାରଣ ସେଇ ଫୁଲ ତୋଳିଲେ ସେମାନଙ୍କର ବେପାର ହୁଏ। ବେପାର ହେଲେ ସେମାନେ ଖାଆନ୍ତି। ନହେଲେ ସେମାନେ ଖାଇବା ପିଇବା କରିବା ବି କେମିତି ସେଇ ଯୋଗୁରୁ ମୁଁ ଶୁଣିଥିଲି କି ସେଇ କି କେବେ ଛୋଟ ଗେଟ ଟା ବନ୍ଦ ହୁଏନି। ଖାଲି ସେଇ ଯୋଉଁ ବଡ ଗେଟ୍ ଟା ଯୋଉଁଟା କି ମୁଖ୍ୟ ଦ୍ୱାର ସେଇଟା ହିଁ ବନ୍ଦ ହୁଏ।
ନାଇଁ ଏଇଟା ତ ଆପଣ ଯୋଉଁଟା କହିଲେ ଠିକ କଥା। ଏଇଟା ଆଁ ଉଁ ଶୁଣନ୍ତୁ ମୁଖ୍ୟ ଦ୍ୱାର ଟା ଜଲଦି ବନ୍ଦ ହେଇଯାଏ। ଯେମିତି କିି ରାତି ଦଶ ଟା କିମ୍ବା ସାଢେ ଦଶଟା ଆଉଁ ଏପଟେ ପଛପଟ ଦ୍ଵାରା ଟା ସେଇ ଘର ପାଖରେ ମାନେ ସେଇଟା କଲୋନୀ ଆଡକୁ ମୁହଁ ହେଇକି ଅଛି ତ ସେ ଦ୍ଵାର ଟା ସେଥିପାଇଁ ଏଇ ସେଇ ମାନେ ଗେଟ ପାଖରେ ଯାହାର ଘର ତାଙ୍କୁ ହିଁ ଦିଆଯାଇଛି। ସେଥିପାଇଁ ସିଏ ରାତି ବାରଟା ବେଳକୁ ଆସିକି ହଉଛି ତାଲା ଲଗାଏ। ତ ସେତିକି ଭିତରେ ଏମାନେ ଯିଏ ଯେତିକି ଅଛନ୍ତି। ଫୁଲ ତୋଳିକି ନେଇଆସ ଛନ୍ତି ଆଉ ବେଲପତ୍ର ବି ଅଛି ନେଇ ଆସନ୍ତି ଆଉ କିଛି କିଛି ଜଣ ମାନେ ଟଗର ପତ୍ରରେ ବି ଆପଣ ତ ଦେଖିଥିବେ ମାଳ ହୁଏ। ମାନେ ଫୁଲରେ ବି ମାଳ ହୁଏ। ମାନେ ସେଠିଁ ତ ଖାଲି ମାନେ ଅଛି ଟଗର। ଆଉ ମନ୍ଦାର ଆଉଁ ଟଗର ପତ୍ର ମଧ୍ୟ ନେଇ ଆସନ୍ତି ଲୋକ। ଆଉ ସବୁ ଅଲଗା ଅଲଗା ରଙ୍ଗୀନ ରଙ୍ଗୀନ ଫୁଲ ଅଛି। ହେଲେ ତାର ନାଁ ଗୁଡାକ ମୁଁ ଆଉ ଜାଣି ନାହିଁ। ସବୁ ଅଛି ମାନେ ଏମିତି ଯୋଉ ବାଇଗଣୀ ରଙ୍ଗର ଧଳା ର ଆଉ ଗୋଟେ କଣ ଗୋଲାପୀର କମଳା କଲର ଏମିତି ସବୁ ଅଲଗା କଲର ର ବି ଅଛି। ହେଲେ ମୁଁ ତ ଜାଣି ନାହିଁ ନହେଲେ ଆପଣଙ୍କୁ କହିଥାନ୍ତି। ଆପଣ ଯେବେ ଆସିଥିଲେ କି ଏଫଟୋ ଦେଖିଥିବେ ଆପଣଙ୍କର ମନେ ଅଛି କୋଉଁ ରଙ୍ଗର ଫୁଲ ସେଗୁଡାକ?
ହଁ ସେଗୁଡାକ ନାଲି ରଙ୍ଗର ଅଛି। ତାପରେ ଗୋଲାପି ରଙ୍ଗର ବି ଅଛି। ହଳଦିଆ ରଙ୍ଗର ଯୋଉଁ କନିଆରି ଫୁଲ ଅଛି। ଆଉ ସେଇଠିଁ ମଲ୍ଲି ଗଛ ବି ଲାଗିଛି ଗେଣ୍ଡୁ ଗଛ ଲାଗିଛି। ତୁଳସୀ ଗଛ ବର ଗଛ ବେଲ ଗଛ ତାପରେ ସେଇଠିଁ ଗୋଟେ ଗଛଟା ଅଛି ସେଇଟା ବହୁତ ବଡ ଗଛ ଟା ଯୋଉଁଟା କି ଏବେ ବର୍ଷା ପବନରେ ଭାଙ୍ଗି ଯାଇଥିଲା। ତାପରେ ସେଇଠି ଗୋଟେ ଅ ଅଛି ବଡ ମନ୍ଦିରଟେ ସେଇଟା ତାରି ଚାରି ପାାଖରେ ବି ସବୁ ଛୋଟ ଛୋଟ ଗଛ କୁ ଶିବଲିଙ୍ଗ ଆକାରରେ କାଟିଛନ୍ତି। ତାପରେ ତାରି ତାର ଚାରିପଟେ ଗେଣ୍ଡୁ ଗଛ ସବୁ ଲାଗିଛି। ତାପରେ ସେଇଠି ସବୁ ଯୋଉ ଗୋଟେ ଗେଣ୍ଡୁ ମିଳେନି ଯୋଉ ଥାକ ଥାକ ବାଲା ଗେଣ୍ଡୁ ସେଇ ଗେଣ୍ଡୁ ଗଛ ବି ଟଗର ଗଛ ତଳେ ସବୁ ଲଗା ହେଇଛି, ସେଗୁଡାକ ଭଲରେ ଦେଖା ହୁଏନି ବହୁତ ଛୋଟ ଛୋଟ ଅଛି ବଡ ହେଇଗଲେ ସେଗୁଡାକ ଜଣା ପଡିବ। ତାପରେ ସେ ଯୋଉ ବରଗଛ ଅଛି ସେ ବରଗଛ ତଳେ ଗୋଟେ ବସିବା ପାଇଁ ଗୋଟେ ପାଚେରୀ ଭଳିଆ କରିଦେଇଛନ୍ତି ପୁରା ଗୋଲାକାରର ସେଇଠି ସବୁ ଲୋକ ଛାଇ ରେ ବସୁଛନ୍ତି ତାପରେ ସେ ବରଗଛରେ ସମସ୍ତେ ପୁରା ଯୁ ସେଇ ବରଗଛର ସମ ମାନେ ଯୋଉ ବୋପୁରା ଉପରେ ଯ ପତ୍ର ଡାଳରେ ସେଇଠି ସବୁ ରାତିରେ ବଗ ମାନେ ବି ରହୁଛନ୍ତି। ତାପରେ ତାର ଶାଖା ପ୍ରଶାଖା ଯୋଉ ସବୁ ପଡିଚି ଏଇଠି ପିଲାମାନେ ସମସ୍ତେ ଦୋଳି ବି ଖେଳନ୍ତି ଆପଣ କଣ ଜାଣିଛନ୍ତି? ମୁଁ ତ କେବେ ଯାଇନି। କିନ୍ତୁ ମୁଁ ସେଇଠି ଯାହା ସବୁ ମୋବାଇଲ ରୁ ଦେଖିଥିଲି, ସେଇଗୁଡାକ ହିଁ କହୁଚି।
ହଁ, ହଁ ଦୋଳି ଖେଳନ୍ତି ବା, ମୁଁ ଆପଣଙ୍କୁ କହୁଛି ଶୁଣୁନାହାନ୍ତି, ଏକାଥରେ ଭଲରେ। ଦେଖନ୍ତୁ ଗେଟ୍ କଥା ଆପଣଙ୍କୁ କହିଦେଲି। ତାପରେ ମନ୍ଦିରର ଚାରି ପାଖରେ ବାଉଣ୍ଡେରୀ ଅଛି ବା ପାଚେରୀ ଯୋଉ ବଡ ବଡ ପା ଚେରୀ ତା ମାନେ ଇଟାରେ ପାଚେରୀ ପ୍ରଥମେ ହେଇଛି। ତା ଉପରେ ତାର ଜାଲି ଲାଗିଛି, ଘର ତାର ଜାଲି ଏମିତି ସବୁ ଲାଗିଛି। ତା ଉପରେ ବି କଣ ସବୁ ଆକାରରେ କଣ ସବୁ ଡିଜାଇନ ସବୁ କରୁଛନ୍ତି ଆଜିକାଲିର ଲୋକ। ତ ତ ସେ ସବୁ କଣ କରିଛନ୍ତି ତାର କଡ କଡରେ ପୁରା ପାର୍କ ଯାକରେ ସବୁ ଗଛ ଲାଗିଛି ମାନେ ଟଗର ଗଛ ହେଲା, ମନ୍ଦାର ଫୁଲ ଗଛ ହେଲା, ଆହୁରି ବି କେତେ କଣ ଫୁଲ ଗଛ ଏଇରାକ ସବୁ ଲାଗିଚି। ଶ ତାପରେ ହଉଛି କଣ ହେଇଛି ନା ରାସ୍ତା କରାହେଇଛି। ସରୁ ରାସ୍ତା ସରୁ ମାନେ ପାଞ୍ଚ ଫୁଟ ସେ ଛଅ ଫୁଟ ସାତ ଫୁଟ ଭଳିଆ ର ରାସ୍ତା ହେଇଛି। କଣ ପାଇଁ ରାସ୍ତା ହେଇଛି? କାହିଁକି ନା ହଉଛି ମାନେ କାହିଁକି ରାସ୍ତା ହେଇଛି କହିଲେ? ଲୋକ ସବୁ ବ୍ୟାୟାମ କରୁଛନ୍ତି ବ୍ୟାୟାମ କରୁଛନ୍ତି ହଉ ସେଇ ରାସ୍ତା ଟା ହେଇଛି ବୁଝିପାରିଲେ ତ ତାପରେ କଣ ହେଇଛି? ମାନେ ତୁ ମଝିରେ ମାନେ ଏଇଟା ଗଲା କଡରେ କଡରେ ସବୁ ଏମତି ରାସ ତା ହେଇଛି ମଝିରେ ମଧ୍ୟ ଦୁଇଟା ରାସ୍‌ ତା ହେଇଛି ମାନେ ଏମତି ଯେମିତି ମିଶାଣ ଚିହ୍ନ। ସେଇ ଭଳିଆ ରାସ୍ତା ହେଇଛି ସେଇ ଭଳିଆ ରାସ୍ତାରେ ବି ହଉ ଚି ଲୋକମାନେ ବି ଯିବା ଆସିବା କରୁଛନ୍ତି ଯିଏ ଧର ବଡ ଗେଟ ରୁ ମାନେ ମୁଖ୍ୟ ଦ୍ଵାର ରୁ ଏଇ ଯୋଉ ପଛ ଗେଟ କୁ ଆସିବାକୁ ଚାହିଁବ। ସିଏ କୋଉ ବାଟ ଯିବ, ଏତେ ବାଟ କଣ ବୁଲିକି ଯିବ କି ସେଥିପାଇଁ ତାର ସେ ଯୋଉ ମିଶାଣ ଭଳିଆ ରାସ୍ତା ହେଇଛି ସେ ସେଇଥିରେ ଯିବା ଆସିବା କରିବ। ହେଲା ଏଇଟା ଗଲା ରାସ୍ତା କଥା ସେ ଯୋଉ ରାସ୍ତାଟା ହେଇଛି ବିଶାଣ ଚିହ୍ନ ଭଳିଆ ସିଏ ହଉଛି ପୁରା ପାର୍କ ଟାକୁ ଚାରି ଭାଗରେ ବିଭକ୍ତ କରିଚି। ଚାରିର ମାନେ ଛୋଟ ଛୋଟ ଭାଗ ତିନି ଭାଗ ତ କେବଳ ପାର୍କ ଅଛି ହେଲେ ମାନେ ଆଉ ଯୋଉ ଗୋଟେ ଭାଗ ରହିଲା ଯିଏ କି ପୁରା କଣକୁ ରହିଲା ସେ ଭାଗରେ ଅଛ ନ୍ତି ମହାଦେବଙ୍କ ମନ୍ଦିର ଆଉ ଗୋଟେ ବଡ ପୋଖରୀ ଆଉ ସେପଟକୁ ଶୌଚାଳୟ ବି ଅଛି ଆପଣଙ୍କ ଆ
ହଁ ସେଇଟା ତ ମୁଁ ଜାଣିଛି ହଁ ସେଇଟା ତ ମୁଁ ଜାଣିଛି ସବୁ ଜିନିଷ ଅଛି ବୋଲି ଆଉ ମୁଁ ଆପଣଙ୍କୁ ଫୋନ କରିଛି ମାନେ ମୁଁ ଅଧିକ ଗପିବା କଥା ଆପଣ ଟିକେ ଏ ହେ କମ ଗପିବେ ଆଉ ଶୁଣନ୍ତୁ ଯୋଉ ମିଶାଣ ଭଳିଆ ରାସ୍ତା ହେଇଚି ସେଗୁଡାକ ବି ବହୁ ମାନେ ଭଲ କରିଛନ୍ତି କାରଣ ମାନେ ଏତେ ବାଟରୁ ବୁଲିବୁଲି ଆସିକି ଜି ଘରକୁ ଯିବ ଯିଏ ଆସିବ ମାନେ ବହୁତ ବାଟ ଚାଲିବାକୁ ପଡିବ ତ ଏଇ ପାର୍କ ଭିତରେ ହିଁ ବସିକି ପଳେଇ ଆସିଲେ ବହୁତ ଭଲ ବି ହବ ତାପରେ ସେ ପୋ ପୋଖରୀରେ ଆଗରୁ ପାଣି ବି ଥିଲା ମାଛ ବି ଥିଲା କିନ୍ତୁ ଏବେ ସେ ପୋଖରୀରେ କାଇଁ ଏ ପାଣି ନାହିଁ କି ମାଛ ବି ନାହିଁ କିନ୍ତୁ ସେଇଠି ଏବେ ସବୁ ଭ ମାନେ ପୁଅ ପିଲା ମାନଙ୍କର ଯୋଉ ଛୋଟ ଛୋଟ ପିଲାମାନେ ସେଇଠି ସମସ୍ତେ ଯାଇଁକି କି କ୍ରିକେଟ ଖେଳୁଚନ୍ତି ତାପରେ ସେଇଠି ତା ଚାରିପଟେ ସବୁ ଘାସ ପତ୍ର ଉଠି ଯାଇଚି ତାପରେ ଯୋଉ ପଛ ପଟକୁ ଯୋଉ ଶୌଚାଳୟ ଅଛି ଶୌଚାଳୟ ଟା ଭଲ ନାହିଁ କାରଣ ଶୌଚାଳୟ ଟା ଏବେ ପୁରା ତାଲା ପକାହେଇଛି କିନ୍ତୁ ତା ଭିତର ବହୁତ ସଫା। କିନ୍ତୁ ବାହାର ସଫା ନୁହେଁ ତ ସେଇଟା ଏବେ ଖୋଲା ବି ହେଇନି ଏଇଟା ତ ସତ ନା ଆଉ ଯୋଉ ମହାଦେବ ମନ୍ଦିର ସେଇଟା ବି ସ ମାନେ ରାତିରେ ବନ୍ଦ ହେଇଯାଏ କିନ୍ତୁ ସଖାଳେ ସେ ଆପଣ ଯଦି ଆଠେଟା ନଅଟା ବେଳକୁ ଯିବେ ତାହେଲେ ସେଇଟା ପୁରା ଖୋଲା ହେଇକି ପୂଜା ହଉଥିବ। ଆଉ ସେଇଠି ଜାଗର ବି ବହୁତ ଭଲ ହୁଏ ନା?
ହଁ ଜାଗର କଥା କାହିଁ କାଇଁ କହୁଚ ର ପାର୍କ ରେ ଏତେ ଲୋକ ସେ ଯଉ ଚାରି ପାଖ ପାର୍କ ଯଉ ହଉଚି ମୁଁ କହିଲି ମିଶାଣ ସାଇଡ଼ ସାଇଡ ରେ ବହୁତ ଲୋକ ବସନ୍ତି ତ ଆପଣ ତ ଭିଡିଓରେ ଦେଖିଥିବେ
ହଁ ମୁଁ ଦେଖିଚି ମାନେ ଏତେ ଲୋକ ହୁଅନ୍ତି ସେଇଠି ମାନେ ଟିକେ ବସିବାକୁ ବି ଜାଗା ହୁଏନି। ଆଉ ମାହାଦୀପ ଉଠି ସାରିଲା ପରେ ସେଇଠି ଯୋଉ ଭାତ ଡାଲମା ଖଟାଖିରି ହୁଏ ସେଇଠି ଏତେ ଲାଇନ ହୁଏ ମାନେ ମୁଁ ସେଇଠି ଥରେ ଲାଇନ ରେ ଠିଆ ହେଇଥିଲି ମତେ ଲାଗିଲା ପୁରା ମାନେ ଏ ତିନି ଘଣ୍ଟା ସେ ଲାଇନ ରୁ ବାହାରିବା ପାଇଁ ପୁରା ମଝା ମଝି ରହିଯାଇଚି ତା ସାଇଡ ର ସବୁ ବାଉଁଶ କଡ ବି ଦିଆ ହେଇଯାଇଛି ନା ଭିତରକୁ ଯାଇ ପା ପାରିବି ନା ବାହାରକୁ ଆସିପାରିବି ଏମିତି ହେଲାନି ତ ମୁଁ ତିନି ଘଣ୍ଟା ପୁରା ଛି ଠିଆ ହେଇକି ମାନେ ସାଢେ ଦଶଟାରୁ ଉଠିଲା ଆ ମହାଦୀପ ମୁଁ ସାଢେ ଦିଟା କି ତିନିଟରେ ଘରକୁ ଆସିଲି। ତାପରେ ସେତେବେଳକୁ ଆସିଲା ବେଳକୁ ଆମର ଘରର ସମସ୍ତେ ଆସିକି ଖାଇ ପିଇ ସାରିଥିଲେ କିନ୍ତୁ ମୁଁ ଖାଇକି ଆସିଥିଲି ତାପରେ ଗେଟ୍ ବି ତାଲା ପଡିବାକୁ ଯାଉଥିଲା ମତେ ସମସ୍ତେ ଅପେକ୍ଷା କରିଥିଲେ। କିନ୍ତୁ ମୁଁ ଯେହେତୁ ଟିକେ ଲେଟ ରେ ଆସିଲି ମୋ ପାଇଁ ସମସ୍ତେ ଅପେକ୍ଷା କରିଦେଇଥିଲେ ତାପରେ ଯାଇକି ଘରେ ସବୁ କାମ ଦାମ ସାରି କି ଶୋଇଲୁ ତାପରେ ଏତେ ଭିଡ ହେଇଥିଲା ତା ଭିତରୁ ବାହାରିବା ବି ବହୁତ ମୁସ୍କିଲ ମାନେ ଯୋଉମାନେ ଆଉ ଯୋଉ ଅରୁଆ ଭାତ ଖାଉ ବି ନାହାନ୍ତି ମାନେ ଯୋଉମାନେ ବାହାରକୁ ଆସିବେ ଛୋଟ ଗେଟ ଆଉ ବଡ ଗେଟ୍ ଦି ପଟେ ପୁରା ଭିଡ ହେଇଯାଉଛି ତାପରେ ମଝିରେ ଯୋଉମାନେ ରହିଲେ ସେମାନେ ଏପଟୁ ବି ଚାପି ହେବେ ସେପଟୁ ବି ଚାପି ହେବେ। ମାନେ ଯୋଉମାନେ ମଝିରେ ଅଛନ୍ତି ସେମାନେ ସେମାନେ ପୁରା ଅଣନିଶ୍ୱା ସି ହେଇଯାଉଛନ୍ତି ହଉ ରଖୁଛି ଆଉ କେତେବେଳେ କଥା ହବା।